ହ୍ୟାଲୋ। ଲୋ।
ହଁ ଆପଣଙ୍କ କଥା ମତେ ଶୁଭୁଛି ମ୍ୟାଡାମ। ହ୍ୟାଲୋ।
ଆପଣ ମୋ କଥା ଆପଣଙ୍କୁ ଶୁଭୁଛି।
ହଁ ହଁ ଶୁଭୁଛି ମୁଁ ଏଥିପାଇଁ କଲ୍ କରିଥିଲି। କି ହଁ ଶୁଭୁଛି ଶୁଭୁଛି।
ଆଜ୍ଞା କୁହନ୍ତୁ।
ତ ମାନେ ଆପଣଙ୍କ ମ୍ୟାକ୍ସ ଯାଆନ୍ତୁ। ଓ ଯୋଉ ରଜ ପାଇଁ କିଛି ରଜ ପାଇଁ କିଛି କିଣିବେ କହୁଥିଲେ ନା
ହଁ ହଁ ହଁ।
ତ ଅଫର ଅଛି। ଅଫର ଆସିଛି ହେଲା ମତେ କଲ୍ ଆସିଥିଲା ହେଲା ଆପଣ ଦେଖିବେ ସେଇଠୁ ଯଦି ହବ ବୋଲେ ରଜ ପାଇଁ କିଛି କପଡା କିଣିବା ପାଇଁ ଚାହୁଁଥିଲେ ଆଉ ଗୋଟେ ବି ଇଏରେ ବି ଥିଲା। ଅଫର ତ ଯାଆନ୍ତୁ ଦେଖିବେ ଆଉ। ଆଉ କଣ ରବର ରଜ ପାଇଁ ଯାଉଛନ୍ତି ସ୍ୱାମୀ ସହିତ ଜିନିଷ କିଣିବା ପାଇଁ?
ହଁ ଆପଣ ଯାଉଛନ୍ତି କି?
ନା ନା ମୁଁ ଯିବି ବୋଲି ଭାବୁଥିଲି ଯେ ଆମର ଏପଟେ ପ୍ରବଳ ବର୍ଷା ଉଠିଛି ସେଥିପାଇଁ ଯାଉନି।
ହ ହ ହଉ ଗଲେ ମୋ ପାଇଁ ଗୋଟେ ନେଇ ଆସିବେ ତ।
ନା ମୁଁ ଶୁଣିଛି ଆପଣ ବା ଆପଣଙ୍କ ସ୍ଵାମୀ ସହିତ ଯାଉଛନ୍ତି ଆପଣଙ୍କୁ ମୋ ଉପରେ ପେଲି ଦଉଛନ୍ତି।
ନା ନା ମୁଁ ସ୍ୱାମୀ ସହିତ ଯାଉଛି ବନ୍ଧୁବାନ୍ଧବଙ୍କର କିଣିବା ପାଇଁ ଆପଣ ଟିକେ ମୋ ପାଇଁ ଗୋଟେ କିଣିଦେବେ।
ହଁ। ଆପଣ ଏବେ ବହୁତ ପଇସା ବାଲା ଅଛନ୍ତି ଆପଣ ହଁ ମୁଁ ଏବେ ବେକାରୀ ସମସ୍ୟରେ ଗୁଜୁରୁଛି। ଆପଣଙ୍କ ସ୍ଵାମୀ କ କହିବେ ରଜ ପାଇଁ ଡ୍ରେସ୍ କିଣିବେ ଆଉ ମୋ ପାଇଁ ଗୋଟେ କିଣିଦେବେ କୁର୍ତ୍ତା ଫୁର୍ତ୍ତା ମୁଁ ଯୋଉ ସେକେଣ୍ଡ ର ଯୋଦିିନ ଯୋଉ ଆପଣଙ୍କ ରଜରେ ଆପଣଙ୍କୁ ଯିବିନି ଶାଶୁ ଘରକୁ ସେଇଠି ସେକେଣ୍ଡ ର ଯଦିନ ମତେ ଗିଫ୍ଟ ଆକାରରେ ଦେବେ ମୁଁ ତାକୁିଧିଦ ଦେବି।
ଓକେ ହଉ ଠିକ ଅଛି ଆଉ ଆଉ କହନ୍ତା କହୁଥିଲି ମ୍ୟାଡ଼ାମ ଆଜି କଣ ସବୁ ଖାଇଲେ
ଆଜି ମୁଁ ଯାଇଥିଲି ଆଚୁଲି ଆମର ଗୋଟେ ଅଫିସିଆଲି କାମ ପାଇଁ ଗୋଟେ ଯ ଥିଲେ ଗୋଟେ ଜାଗାକୁ ଯାଇଥିଲି। ତ ସେ ଜାଗାରେ ମୋର ବହୁତ ପୁରୁଣା ଷ୍ଟୁଡେଣ୍ଟ ମାନେ ଥିଲେ ଇନଭାଇଟ୍ କରିଥିଲି ତାପରେ ଯାଇଥିଲି ସେଠି ପୁରା ଛପନ ଭୋଗ ହେଇଥିଲା ଛପନ ଭୋଗ ମାନେ ଯେମିତି କି ଉଁ ସବୁ ମାନେ ଜଣଙ୍କ ଘରେ ବସିଥିଲି। ଆଉ ସମସ୍ତଙ୍କ ଘରେ ଯାହା ଯାହା ନନଭେଜ ଆଇଟମ ହେଇଛି ରୋଷେଇ ସବୁ ନେଇକି ଆସିଥିଲେ ଜଣେ ଚିକେନ ଚିଙ୍ଗୁଡି ମାଛ ବୋଲେ ବାଇଶ ଟା ଆଇଟମ ହେଇଥିଲା ଖାଇବା ପାଇଁ।
ଆଜ୍ଞା ମ୍ୟାଡ଼ାାମ ଯିଏ ଯାହା ଦେଲେ ଆପଣ ଖାଇଦିଅନ୍ତି ଆପଣଙ୍କୁ ଟିକେ ମାନେ ଇଏ ଲାଗେନି
ନା ନା ନା ମୁଁ ଖାଏ ମତେ ଭଲ ଲାଗେନି ମୁଁ ବହୁତ ମନା କରୁଥିଲି ଯେ ନା ମୁ ଖାଇବିନି ଖାଇବିନି ବୋଲିକରି ହେଲେ।
କିନ୍ତୁ ଆପଣଙ୍କ କଥାବାର୍ତ୍ତା ର ଲାଗୁଛି କି ଯେ ଆପଣ ବହୁତ ତାକୁ ଏଞଜୟ କରିକି ଆସିଛନ୍ତି।
ନା ନା ଆପଣ ଆପଣ ସବୁବେଳେ ମତେ ଭୁଲ ବୁଝିଲେ ମ୍ୟାଡାମ ମୁଁ ସେମିତି ନାଇଁ ନା ମୁଁ ବି ଦେଖେ ମତେ ସବୁ ଜାଗାରେ ଟିକେ ଖାଇବାକୁ ଭଲ ଲାଗେନି ଆପଣ ଏଟା ଭଲସେ ଜାଣିଛନ୍ତି। ଆଉ ମୁଁ ଟିକେ ଖାଇବା ପିଇବା ହେଲେ ମୋ ବାପାଙ୍କ ନେଚର ମୁଁ ଟିକେ ଚୁପ୍ପ ଏକଲା ବସିକି ଖାଇବାକୁ ଭଲ ପାଏ। ଆଉ ବହୁତ ରେୟାର ଯେ ମୁଁ ବହୁତ କ୍ଲୋଜ ପର୍ସନ ଯେମିତି ମୋ ଭଉଣୀ କି ମୋ ଭାଉଜ କି ମୋ ଭାଇ। ଆଙ୍କ ମାନଙ୍କ ସହିତ ମୁଁ ଫ୍ରିଲି ଖାଇପାରେ। ହେଲେ ମୁଁ ବାକି ଆଉଟ ସାଇଡର ଯଦି ମୋ ସାଙ୍ଗରେ କି ଯଦି ବାହାର ଲୋକ ଯଦି ମୋ ସାଙ୍ଗରେ କି ଖାଇବାକୁ ବସିବେ। ତ ମୁଁ କେବେ ବି ସେ ଜିନିଷ ଟା ଶାନ୍ତିରେ ଖାଇପାରିନି ହେଟା ଆପଣ ଭଲ ଭାବରେ ଜାଣିଛନ୍ତି। ଆପଣ କେମିତି ଭାବୁଛନ୍ତି। ଯେ ମୁଁ ଯୋଉଠି ଯାଇଛି ଜଣଙ୍କ ଘରକୁ ଆଉ ସେଇ ଘରେ ମୁଁ ଖାଉଛି ବୋଲିକିରି ଖାଇବି ବୋଲିକିରି।
ଆଉ ଯାଇଥିଲେ ମାନେ ଆଉ ଏତେ ପ୍ରକାର ହେଇଥିଲା ମାନେ ତା ଖାଇବେ ନା ମୋର ଖାଇବେ ନା ମ୍ୟାଡମ୍ ମୁଁ ମୋ କ ମୋ କ କଥା କହିବି ମୋର ଖାଇବାର କିଛି ଲାଜ ନାହିଁ ମତେ ଭୋକ ଲାଗିଲେ କିଛି ଇନ୍ଦ୍ର ଚନ୍ଦ୍ର ବି ଦେଖାଯାଆନ୍ତିନି ଇନ୍ଦ୍ର ଦେବତା ବି ଦେଖାଯାଆନ୍ତିନି। ମୁଁ ମୋର ଖାଇଦେବି ଯୋଉଠି ରାସ୍ତା ଅଛି କଡରେ ଛିଡା ହେଲେ ବି ଖାଇଦେବି।
ନା ମୁଁ ଆଚୁଅଲି ଖାଇବା ପିଇବା ମ୍ୟାଟର କି ମୁଁନା ଆଚୁଆଲି ଟିକେ ବୋଲେ କାହାକୁ ନା ମୁଁ ଏମିତି ଦେଖାଯାଏ ସିନେ ବୋଲେ ମୋର ଲୋକ ଆଜି ବଡ଼ି ୟାଇଜି ଦେଖି ଲୋକ ମତେ କହନ୍ତି ବହୁତ ଫ୍ରି ଶିନେ। ହେଲେ ମୁଁ ସେମତି ଆଚୁଅଲି ସେତିକି ଫ୍ରି ନୁହେଁ ବଲେ ମୁଁ ସେମତି କିଛି କରିପାରେନି।
ହୁଁ ହୁଁ କାହିଁକି ଆପଣଙ୍କ ଭିତରେ ଏଇ ଭାବନା ଟା କାହିଁକି ଅଛି?
ମତେ ଲାଗି ସେ ଲୋକ ଟା କଣ ଭାବୁଥିବ ସେ କଣ ଚିନ୍ତା କରୁଥିବ ମୋ ମାଇଣ୍ଡି ରେ ମୁଁ ମୋ ନିଜ ପାଇଁ କମ ଭାବେ ମତେ ମ ଭୋକ କରୁଥିବ ଆଉ ଟାଇମ ଯଦି ହେଇ ଜଣ ଯଦି ମୋ ସିନିୟର ମୋ ପାଖରେ ଅଛନ୍ତି ସେ ଯଦ ନ ଖାଇଛନ୍ତି ବଲେ ମୁଁ ବି ଖାଇପାରେନିଁ ବଡ ଭୋକା। ବସିିକ ଖାଇଦେଲା ଆଉ ମୋ କ ବଲେ ଏତେ ଜଣ ଖାଇନାହାନ୍ତି ଏବେ ଆଗରୁ ଆଗରୁ ବହୁତ ଆସ ଥିଲା ଏବେ ଏବେ କିଛି ଜଣଙ୍କ ସହିତ ମିଶିଲା ଦିନ ଠାରୁ ସେମାନେ କହିଲେ ନା ନା ଆଗ ପ୍ରଥମେ ନିଜ ପାଇଁ ଚିନ୍ତା କର ପ୍ରଥମେ ପର ତାପରେ ଏବେ ବି ଟିକେ ସେ ଜିନିଷ ଟାକୁ ବ୍ରେକ୍ କରୁଛି। ନହେଲେ ଆଗରୁ ତ ବହୁତ ମୋ ପାଖରେ ଏତେ ସାଇଲେନ୍ସ।
ନାଇଁ ମ୍ୟାଡାମ ସେଇଟା ସେଇଟା ଆଚୁଅଲି ଭଲ ଜିନିଷ ନୁହଁ ବୁଝିପାଇଲେ ନା। ସର୍ବ ପ୍ରଥମେ ସବୁ ଜାଗାରେ ଆଗେ ନିଜକୁ ଦେଖିବେ। ହଁ ଯଦି କିଏ ଆପଣ ଗ୍ରୁପ ଅଫ ପିପୁଲୁ ଅଛନ୍ତି ଦେନ ସମସ୍ତଙ୍କୁ ଆଜି କର୍ସିପି ହିସାବ ରେ ଆପଣ ଡାକି ଦେଇ ପାରିବେ କି ଆସନ୍ତୁ ସମସ୍ତେ ଖାଇବା ଯଦି ଜଣେ ସେ ଜାଗାରେ ମନା କରୁଛି ତାକୁ ଥୋଡି ନା ମୁଁ ଜବରଦସ୍ତି ଖୁଆଇ ପାରିବି। ତା ବୋଲି ସେ ଖାଇବନି ବୋଲି ନାଁ ମୁଁ ଉପାସରେ ବସିବି? ଏଇଟା ତ ମ୍ୟାଡାମ କୋଉଠି ଲେଖା ହେଇନି ନା।
ତ ସେଭଳିଆ ସେମିତି ହେଇପାରେ। ତ ମୁଁ ସେ ଇଏ ହେଜିଟେଡରେ ମୁଁ କଣ କରେ ନା ମୁଁ ଖାଇପାରେନି। ମୋର ସେଟା ହଉଛି ଗୋଟେ ବହୁତ ବଡ
ହଉ ହଉ ହଉ ଖାଇ ବେ କଥା ଛାଡନ୍ତୁ ଆଉ ଆପଣଙ୍କ ଆଡେ ଗରମ କେମିତି ହଉଛି?
ଗରମ ତ ଆଜି ତମେ ପୁରା ମୁଁ ଯେ ଯାଇଥିଲି ଯୋଉ ଲୋକେସନ କୁ ପୁରା ଯେମିତି। ନିଆଁରେ ଗଲି ନିଆଁରେ ଆଇଲିି ଯେମିତି ଘରେ ପହଞ୍ଚିଲି ଘରେ ପହଞ୍ଚିଲା ପରେ ଟିକେ ଜଷ୍ଟ ଏସିରେ ବସିଚି ତାପରେ ତ ଘଡ଼ଘଡ଼ି ଚଢ଼ଚଢି ମାରିଲା। ତାପରେ ଏଇ ଯୋଉ ଦି ତିନି ଦିନ ତଳେ ଯୋଉ ଯେତେବେଳେ ବର୍ଷା ହେଇଥିଲା ତ ଆମ ଘରେ ସବୁ ଫ୍ୟାନ ଫ୍ୟାନ ସବୁ ପୋଡି ଯାଇଥିଲା ତ ଆମ ଘର ଲୋକ ସବୁ ଏସି ଫେସି ଫ୍ୟାନ ଫାନ ବନ୍ଦ କରିଦେଲେ ଆଉ କଣ ଶୋଇବେ।
ନାଁ ମାଡାମ୍ ଜାଣି ନାହାନ୍ତି କି ବିଜୁଳି ଘଡ଼ଘଡ଼ି ମାରିବା ପୂର୍ବରୁ ଫ୍ୟାନ୍ ଲାଇଟ୍ ବନ୍ଦ କରିଦେବ କଥା।
ନାଇଁ ନାଇଁ ଆମେ ଯେଉଁ ପ ଦୀର୍ଘ ଚା ତିନି ଚାରି ଚା ମୋର ଦୀର୍ଘ ପଇଁତିରିଶ ବର୍ଷ ହେଲାଣି ଆମ ଘର ସହିତ କେବେ ଏମିତି ହେଇନଥିଲା। କି ଆମର ପରିବାର ଲୋକଙ୍କ ସହିତ କେବେ ଏମିତି ହେଇନଥିଲା। ତ ଆମ ପରିବାର ଲୋକ ସେ ସବୁ ଜିନିଷ ଜାଣିନଥିଲେ ତ ଅଚାନକ ଏବେ ହେଇଗଲା। ଏବେ
ନାଇଁ ନାଇଁ ମତେ ଲାଗୁଛି ଆପଣଙ୍କ ଘରେ ଟିକେ ସମସ୍ତେ
କଣ କହୁଛନ୍ତି ମ୍ୟାଡମ?
ଆପଣଙ୍କ ଘରେ ଟିକେ ସମସ୍ତେ କ୍ୟାରଲେସ।
ନାଇଁ ହଁ ହ ଆମ ଘରେ ଆମ ଘର ଲୋକ କୌଣସି ଜିନିଷର ଏତେ ରେଷ୍ଟ୍ରିକିସନ ନାହିଁ। କିଏ ଜିନିଷ କରିବନି ସେ ଜିନିଷ କରିବନି କି ଏଟା କର ସେଟା କର। ଏ ଜିନିଷ ନ ବୋ ସମସ୍ତେ ନିଜ ନିଜ ବାଟରେ ଟିକେ ବିନ୍ଦାସ ଲାଇଫ ଯିଅନ୍ତି। କେୟାରଲେସ୍ ତାକୁ କୁହାଯାଏନି ସେମାନେ କୌଣସି ଜିନିଷକୁ ଏତେ ସିରିଅସ ନିଅନ୍ତିନି।
ନାଇଁ ନାଇଁ ଶୁଣନ୍ତୁ ମୁଁ ଗୋଟେ ଥର ଆପଣଙ୍କ ଘରକୁ ଯାଇଥିଲି ମୁଁ ଗୋଟେ ଜିନିଷ ନୋଟିସ କଲି। ଫ୍ୟାନ୍ ଚାଲିଛି ରୁମରୁ ବାହାରିକିନା ଗଲେ ନା ଲାଇଟ ନଁ ଫ୍ୟାନ କିଛି ବନ୍ଦ ନାହିଁ। ଫ୍ୟାନ ତା ବାଟରେ ଲାଇଟ ତା ବାଟରେ ଚାଲଛି।
ଆମର ସେଟା ବଡ ଆମର ସେଟା ବଡପଣ ଯେ। ଆମର ସେଟା ଆକ୍ଚୁଆଲି ହୃଦୟ ବଡ। ଆମେ ଫ୍ୟାନ୍ ଆଉ ଲାଇଟ୍ ଟା ଚଲିଲେ ପୁଣି ଟାଟା ପାୱାର ଆମ ଠାରୁ ପଇସା ନବ କି ନାଇଁ? ସରକାର ପୁଣି ଚାଲିବେ କି ନାଇଁ ଆମେ ସେଇ ଚିନ୍ତା କରିକିରି ଆମେ ଦାନ କରୁ ଆମେ ଏମିତି କଞ୍ଜୁସ ନୁହେଁ ଯେ ଯାଉଥିବ ଆଉଥିବ ଲାଇଟ୍ ବନ୍ଦ କରୁଥିବ ଫ୍ୟାନ୍ ବନ୍ଦ କରୁଥିବ। କରୁଥିବ ଏସବୁ ଜିନିଷ ଆମ ଦ୍ଵାରା ହେଇପାରେନି। ଆମେ ଯା ଆମେ ସମସ୍ତଙ୍କ କଥା ଭାବୁ ଆମ ପରିବାର ଲୋକ ଟା ସମସ୍ତଙ୍କ କଥା ଭାବନ୍ତି। ଆଉ ଟାଟା ପାୱାରକୁ ଆମେ ପଇସା ଦଉଛୁ ସେ ବି ପୁଣି ଚଳିବ ସରକାର କେମିତି ଚଳିବ।
ମ୍ୟାଡ଼ାମ ମ୍ୟାଡ଼ାମ ମ୍ୟାଡ଼ମ୍ ଶୁ ମ୍ୟାଡ଼ାମ ଶୁଣନ୍ତୁ କ ସେଥିପାଇଁ ପାଞ୍ଚଟା ଫୁ
ଆପଣ ଆପଣଙ୍କ ମ୍ୟାମ କଥା କମ୍ କହୁଛନ୍ତି ହସୁଛନ୍ତି ଅଧିକା। ଏଇଟା ତ ଠିକ୍ ନୁହେଁ ନା ମ୍ୟାଡାମ ମତେ ଲାଗୁଛି କି ଆପଣ ଆମ ପରିବାର କୋଉଠି ଗୋଟେ ବହୁତ ହାସ୍ୟଜନକ ହିସାବ ରେ ନେଉଛନ୍ତି।
ନାଇଁ ନାଇଁ ମୁଁ କହିଲି ଏବେ ପାଞ୍ଚଟା ପଡିଗଲା। ସଜଡ଼ାନ୍ତୁ ଆଉ
ହଁ କଣ ହେଲା ପୁଣି ଦେଖ ଆମେ ପାଞ୍ଚଟା ଫ୍ୟାନ୍ ପୁଡିଲା‌। ବୋଲି ଗୋଟେ ଇଲେଟ୍ରିସିଆନ ତାର ପୁଣି ବେପାର ହେଲା କିି ସେ ଦି ପଇସା ପାଇଲା କି ନାଇଁ।
ହୃଦୟ ନାଇଁ ନାଇଁ ଶୁଣନ୍ତୁ ମ୍ୟାଡାମ ହୃଦୟ ବଡ ବୋଲି ନୁହେଁ ଭଗବାନ କହିଲେ ଆଙ୍କର ତ ହୃଦୟ ବଡ ସେଥିପାଇଁ ଗୋଟେ ନୁହଁ ଦିଟା ନୁହଁ ପାଞ୍ଚଟା ପୋଡିଦେଲେ।
ନାଇଁ ନା ନାଇଁ ଆପଣ ଯୋଉଟା କହୁଛନ୍ତି ଠିକ କହୁଛନ୍ତି ମୁଁ ବି ମୁଁ ଯଦି ସୋସାଇଟିରେ ବଞ୍ଚୁଛି। ମୋ ପରିବେଶ ରେ ଯେତେ ଜଣ ଲୋକ ଅଛନ୍ତି ସେମାନେ ବି ତ ବଞ୍ଚିବା ନିହାତି ଜରୁରୀ ନା ମ୍ୟାଡାମ। ମୁଁ ଆଜି ମୋ ଘରେ ପାଞ୍ଚଟା ଫ୍ୟାନ ପଡିଲା ମୋଟର ପଡିଲା ସେ ମୋଟର ପଇସା ଆଇଲା ଦି ପଇସା। ପାଇଲା ଫ୍ୟାନ ପଡିଲା ସେ ଲୋକ ଆସିକି ଦି ପଇସା ପାଇଲା ସମସ୍ତେ ପୁଣି ଯଉ ଦି ପଇସା ପାଇଲେ। କି ତାଙ୍କର ପରିବାର ଚଳିବ କି ନା ମୁଁ ଯଦି ଏ ଲାଇଟ।
ଆପଣଙ୍କ ଶୁଣନ୍ତୁ ହଁ ହଁ। ସେଇଟା ସ ନା ନା ଆପଣଙ୍କ ଭଳିଆ ଚିନ୍ତା ଧାରା ନାଇ ମ୍ୟାଡାମ ଆପଣ। ପୁରା ସିଙ୍ଗଲ ପିସ୍ ବୁଝିପାରିଲେନା ନା ଆଉ ଏଟା? ଆପଣଙ୍କର ବହୁତ ଭଲ ଚିନ୍ତାଧାରା ମ୍ୟାଡ଼ାମ।
ତ ମୁଁ ମୁଁ ସୋସାଇଟିରେ ବଞ୍ଚିଛି ଖାଲି ମୋ ପାଇଁ ବଞ୍ଚିବି କି ମୁଁ ସୋସାଇଟିରେ ସମସ୍ତଙ୍କୁ ନେଇକିରି ବଞ୍ଚିବି।
ସବୁବେଳେ ପ୍ରାର୍ଥନା କରିବି।
ହ୍ୟାଲୋ। ଆପଣଙ୍କର ଭଗବାନଙ୍କ ପ୍ରାର୍ଥନା ଠାରୁ ମ୍ୟାଡାମ କଥାଟା ଶୁଭିଗଲା ଆଉ ବନ୍ଦ ହେଇଗଲା।
ଆଜ୍ଞା ମୁଁ କହିଲି ମ୍ୟାଡ଼ାମ ଆପଣଙ୍କୁ ରୋଷେଇ ଆସେ?
ହଁ ବଢେ ମୁଁ ଟପ୍ ଲେବୁଲର ରୋଷେଇ କରେ ହେଲେ କି ନା ମୁଁ ଡ଼ିପେଣ୍ଡ ଅଫ ମାଇଁ ମାକ ମୋ ମସ୍ତିଷ୍କ ଉପରେ ସେଟା ନିର୍ଭର କରେ।
ଓହୋ ଆପଣଙ୍କର ସବୁଠାରୁ ଗୋଟେ ଭଲ ରେସିପି କହିଲେ କୋଉଟା?
ମୁଁ ଏବେ ଚିକେନ ଯୋଉ ଏବେ ଯୋଉ ଆମର ଯୋଉ ଅଛି ନେ ଗୋଟେ ସେପ ଏବେ ସେଫ୍ ନାଇଁ ସେ ବଲିଉଡର ଗୋଟେ ଭଲ ଡାଇରେକ୍ଟର ଥିଲେ ଏବେ ସେ ତାଙ୍କର ସୋସିଆଲ ମିଡିଆରେ ଗୋଟେ ତାଙ୍କର ଯୋଉ ପିଅନକୁୁ ନେଇକରି ସେ ଏ ଚାରିଆଡେ ଗୋଟେ କରୁଛନ୍ତି ତାଙ୍କର ଗୋଟେ ପଲାଉ ବହୁତ ଫେମସ। ଅଗ୍ନି ପୋଲାଉ ସେଇଟା ମୋର ଏବେ ମୁଁ ହଁ ବଢିଆ ବନେଇଛ।
ଓହୋ ଆଉ ମ୍ୟାଡ଼ାମ୍ ଆଉ ଯେବେ ବନେଇବେ ମତେ ଟିକେ ଡାକିବେ ତ।
ହୁଁ ଆମର ସେଦିନ ସମସ୍ତେ ଖାଉ ଖାଉ ଆଙ୍ଗୁଠି ବି ଖାଇ ଦେଇଥିଲେ।
ଆମ୍ ଗୋଡ଼ ଆଙ୍ଗୁଠି ମୋ ଆଙ୍ଗୁଠି ତାହେଲେ ତାହାଲେ ମୁଁ ଯିବିନି ମ୍ୟାଡାମ୍ ଆଙ୍ଗୁଠି ଖାଇବା ପାଇଁ। ମୁଁ ଯିବିନି ଆଙ୍ଗୁଠି ଖାଇଲେ ମୋର ପୁଣି ଘର ସଂସାର ଅଛନ୍ତି ନା ନାଇଁ ତାଙ୍କ କାମ କିଏ କରିବ?
ସେଥିଲାଗି ଆଉ କଣ ଏବେ କଣ ଆପଣଙ୍କ ସଡେ ବର୍ଷା ହଉଛି ନା କିଛି ହଉନି।
ହଁ ଘଡଘଡି ବିଜୁଳି ଘଡଘଡ ବିଜୁଳି ମାରୁଛି। ସବୁ ହୋଉଛି ମ୍ୟାଡାମ। ହଁ ବହୁତ ଜୋର ଆବାଜ ହୋଉଚି।
ଏମିତି ହେଇକରି ସରୁଛି ଆଉ ତାପରେ କଣ କୁହନ୍ତୁ ଆଉ ଯ ଏବେ ବାହାରିଲାଣି ନା ଯାଉଛନ୍ତି ରାସ୍ତାରେ ନା ଏମିତି ଅଛନ୍ତି ଅଧା ବାଟ ରେ? ଆଜ୍ଞା।
ମ୍ୟାଡାମ ଆଉ ବା ବହୁତ ଭଲ।
ଆପଣଙ୍କ କଥା କଟି ଯାଉଛୁ ଆସୁନି କିଛି ମତେ। ହ୍ୟାଲୋ।